ହ୍ୟାଲୋ।
ହଁ ସୁମେ ବାଲା
ହ୍ୟାଲୋ ହଁ ବିନି ହଁ ଭଲ ଅଛି ତୁ କହ। ହଁ ହଁ ହଁ।
କଣ କରୁଛୁ?
କଣ ଖାଇଲୁଣୁ କିଲୋ? ମୁଁ ବସିଥିଲି ଲୋ ତୁ?
ସଜ ଖାଇକି ଅଛ।
ଓ ମାଇଁ ଙ୍କ ଘରେ ଅଛ? ହଁ ହଁ ଖାଇନୁ? ହାଁ ଖାଇନୁ କିଲୋ? ଓହୋ ନାଇଁ ମୁଁ ଖାଇନି ଆହୁରି ରୋଷେଇ ସରିଲାଣି ଯେ ମୋ ଭଉଣୀ ଯାଇଥିଲା ସ୍କୁଲ ଯାଇଥିଲା ଏଇଠି ଶୋଇଛି ଏବେ।
ଖାଇଲେ ଲୋ।
ହୁଁ ହୁଁ।
ପରଟା ଆଉ ଭଜା ଖାଇଛି। ପରଟା ଆଉ ଭଜା ଖାଇଛି। ଏ ଗାଧୋଇଲୁଣି? ଗାଧେଇଲୁଣି କିଲୋ?